ହାଲୋ।
ହଁ ଆମର ଯୋଉ ଲାଇନ୍ କଟିଗଲା।
ନାଁ ଆମର ଲାଇନି ଅଛି। ବର୍ଷା
ତା ବର୍ଷା ହୋଉଚି ଫିର
ହଁ। ବର୍ଷା ଆମ ଆଡେ ବା ଯୋଉ ପ୍ରବଳ ଗୋଟାକ ବେଳଠୁ ହେଲା ଯେ ଏତୋଳ ସାରିକା।
ହୁଁ ହୁଁ।
ହଁ।
ଆଉ କଣ ଆଜି ଖାନା ପିନା ହେଲା?
ମଟନ, ଭାତ, ଡାଲି, ଖଟା, ପନିର, ଛତୁ ସବୁ କଥା ହେଇଚି।
ଉଁ ହୁଁ।
ତାଙ୍କ ଘରେ
କେତେ ପ୍ରକାର ଆଇଟମ? ହୁଁ ନା ନା ରୋଷ ଘରେ ହେଇଥିଲା ଦି ତିନି ଯା ଆମର ଅଛନ୍ତି ସେଠି ସେମାନେ ମିଶିକି ସବୁ କରିଦେଇଥିଲେ।
ଓହୋ
ହଁ ଶହେ ପ୍ରକାର ଆଇଟମ
ହଁ ଭଲ ତ ତମର ବଢିଆ ରୋଷେଇ କରିଦୋଉଚ ନିଜେ ନିଜେ
ହଁ ହଁ। ଆମର ସେ ଯୋଉ ବଡ ଯୋଉ ଗୋଟେ ବାହା ହବ। ମୋ ତଳେ ଯୋଉ ଯାଆଟେ ଅଛି ଗୋଟେ ସେ ଟୋଟାଲି ଆଇଁଷ ଆଇଟମ ଓରା ଭଲ କରେ। ସେ ଟୋଟାଲେ ଛାଡିବ ନାଇଁ ହେଲେ କାହାକୁ। ଆଉ ମଟନ ଚିକେନ ସିଏ ତାର କରିବ ମାଛ ପୋହଳା ମାଛ ସିଏ ତାର କରିବ। ଆଉ ସାଧାର ଆଉ ଜଣେ ଅଛି ଭଦ୍ରକ ବାଲା ସିଏ ତାର ସବୁ ସାଧା ଆଇଟମ ପୁରା ଛିନ୍ ଛତ୍ର କରିକି ପନିର, ଛତୁ ସେରା ସବୁ ସିଏ କରିବ। ଶହେ ପ୍ରକାର ଖଣ୍ଡେ ଆଇଟମ ଅ କଥା ହେଇଥିଲା ହୁଁ ହଁ ଆମେ ହଁ ମୋର ମୋର ଆମ ଘରେ ମୋ ମୁଁ ସାନ। ଆମ ଘରେ ଯେତେବେଳେ ମସଲା ମସଲି ଭଲ କି ଭାରି କାମ କି ଜନ୍ମଦିନ ନା ଇଏ ସବୁଥିରେ ମ ତେ କହିବେ ତୁ କର ଏଇ ମା ସ୍ରାଧା ଫ୍ରାଧ ଆମର ହ‌ଏ ସବୁବେଳେ ସମସ୍ତେ ଖାଆନ୍ତି ଖଂଜା ସାରା। ସେତେବେଳିଆକୁ ମତେ ଧରେଇ ଦେବ ଚଟୁୁ କହିବେ ତୁ କର। ଇଏ ଖାଲି ଚିଡୁଥିବେ। ସମସ୍ତେ କହିବେ ତୋର ଭଲ ହାଣ୍ଡି କଡେଇ ଟା ଛାଡିବୁନୁ। କୁହନ୍ତୁ ଗଲା ସିଏ କୋହୁଚନ୍ତି ମୁଁ କଣ କରିବି। ମୋ ମଝିଆଣି ଯା ବଡ ଯାକୁ ଟିକେ ରୋଷେଇ ଟା ଟିକେ ଭଲ ଆସେ
ସିଏ କହିବେ ତୁ ଯେମିତି ରୋଷେଇ କରୁଚୁ ଆମେ ତୋ ହାତ ଚାଟିକି ତୋ ମାଉଁସ ଖାଇ ଜିବେ। ମୁଁ କହିଲି ହଁ ଖାଇଦିଅ ସବୁ ନା ତୁ ଯାହାଟେ କଲେ କେମିତି ଏତେ ଟେଷ୍ଟି ଲାଗୁଚି। ଆମର ଟେଷ୍ଟି ଲାଗୁନାହିଁ। ହଁ ତାଙ୍କ ଦିଇ ଜଣଙ୍କ ତରକାରୀ ପତର ରା ମାନେ କରନ୍ତି ହେଲେ ଏତେ ବାଗ ଲାଗେନି। ଆଉ ତାଙ୍କ ବୋଲିବ ହଁ ହଁ। ହଁ ସେଇ ଦି ଜଣ କହିବେ ତୁ ଶତ କହ ଆଗରୁ ରୋଷେଇ କରୁଥୁଲୁ। ମାନେ ଆମ ଘରେ ମୁଁ ରୋଷେଇ ଘରକୁ ଯାଇନଥିମି। ମୋ ତ ଭାଉଜ ଦିଇ ଜଣ। ମୁଁ କଣ ପାଇଁ ରୋଷେଇ ଘରକୁ ଯିବି ମୋ ଭଉଣୀ ଥିଲା ମୋ ମା ଆଉ ମୁଁ କେତେବେଳେ ରୋଷେଇ ଘରକୁ ଜିବି ମୁଁ ସମସ୍ତଙ୍କଠୁ ସାନ। ନା ତୁ ରୋଷେଇ କରିୁଥୁଲୁ ବୋଧେ ତୋ ହାତ ତୁ ଜାଣିଲୁ କେମିତି ଏରା ଏତେ ଆଇଟମ ଏତେ କିଏ ମୁଁ କହିଲି ରୋଷେଇ ନକଲି ବୋଲି କଣ ଖାଇନି। ଖାଇଛି ବୋଲି ଜାଣିଛି ନା ଆଉ କହ ହଁ। ତୁ ଯାହାଟେ କରିଦେ ସେ ପୁରୁଣୀ ଜାକ ଦିଟା ଆଣିକି ଯି ରାଇଗ କେତେ ଟେଷ୍ଟି ନଛି ମୋ ଦେଢଶହଙ୍କ ଦିନେ ପୁରୁଣି ସାଗ୍ ରାଇ କରିକି ଦେଲି ବିଶ୍ୱାସ କରିବନି ତାରେ ଦିନମ ବାଡିରେ ଯେତିକି ପୁରୁଣି ହେଥିଲା ଆ ବସ୍ତତା ଖ ଆଣିକି ମଗରେ ଗଦେଇଦଥିଲଲି। କଲେରେ କଣ କରିବି। କହିଲେ କାଲି ଯେମିତି କଥିଲ ମଣି ଲ କଥିଲା ସେମିତି କ ମ ମଲା ମଣିଷା ଆଜି। ମୋ ଯା ଘାରିକ କେହି ନଥିଲେ। ମ ନେଲେ କେବେ ବାଛିବନି କେବ ସଏ କରିବ ହେ ଏତେ ଯାତ୍ରା କିଏ କରିବ। ତାଲି ଲାଗିଲା ସେଥି ଆଗିକି କରିଦେଲି ଇଏ ଦେଖିଲା ବେଲକୁ ଆଜି ସବୁ। ପୋଟଳ ଗରମା ଯିନି ମୋ ଶଶୁର ତାପରେ ଡେଲି ଡେଲି ପୋଟଳ ନେଇଆସିବେ। କଣ ଆଜି ସେ ଏମିତିଆ କରିବୁ ହଁ ନିଆଁ ପାଣି ଜିନିଷ ସବୁଦିନ ଠିକ ହବ କି। ତମ ନା ଆଜି ସେ ଟେଷ୍ଟ ଟା ଲାଗିଲଣିି କାଲି ଯେମିତି କତେ ଭଲ ଲାଗଥିଲା ଏମିତି କରିବୁ ହ। ବେଟ କଥା ମୁ ଦଇନେ ଯଦି ପ କହିେଇଦବୁ ତାପଦନ୍ତୁ ତୁ ଯେମିତି ଫୁଟଣ ପକେଇକିାଇଣ ଭର୍ତାଟା କରୁ ସେମିତି କାଇହିଁ କେହି କରିପାରିବେନି।
ହ
ତୋ ହାତରେ ଭଲ ବାଇଗଣ ଭର୍ତ୍ତାରେ ଫୁଟଣ ସବୁ ପଞ୍ଚ ଫୁଟଣ ପକେଇଲେ ଟିକେ ଆସେ ଅଲଗା। ସେ କ ସେମି ଯଆ କରିକି ମତେ ମ ନା ଆଉ କଣ କହୁନ। ତୁ ଛତୁ ଗଲେ ଭଲ ତୁ ଅଣ୍ଡା କଲେ ଭ ତୁ ତୁୁ କେ ଭଲ କୋବି ଟା ଭଲ କରୁ। କୋବି ଚିଲଲି ଟା କରିକି ସମସ୍ତେ ଦେ ପଣସ ହେଲେ ପଣସ ଚିଲି କରିକି ସମସ୍ତେ ଦେ। ତରକାରୀ କରିକି ସମସ୍ତେ ଦେ। ସନ୍ଧ୍ୟା ହେଲେ ମଟର ସିଝେଇଥିବି ମଟର ଯୋଉ ସୁପ୍ କରିକିନା ସମସ୍ତେ ଣ ଦେବି ମତେଠ ର ଆସିବେ ଦି ଜଣଙ୍କ ଡଉଟିରୁ। ସେତେବେଳେ ଆ ତାଙ୍କୁ ନେଇକି ମୋଝିଅ ହାତରେ ପ ଏଠେଇ ମୁ ନେଇେଇ ଯଛନ୍ତି ତୋ ବାବା ଗାଇବେ ତାୁ ଦେଇକି ଆସିବି ହସି ହସି ତାଙ୍କ ମାନେ ମୁଁ ଆମ ଘରେ ଦି ଯାଙ୍କ ଭିତରେ ମୋର ତିନି ଯାଙ୍କ ଭିତରେ ମୋ ରୋଷେଇଟ ଘଟେ ସେମାନଙ୍କର ରୋଷେଇବାସ ଭାଗ ନାହିଁ।
ନା ନା ରୋଷେଇ ବାସ ଅଲଗା କରିକି ଖାଉଛୁ ସମସ୍ତେ। ହଁ କାହା ଛୁଆ ଯିବ ଦଶଟାରେ କାହା ଛୁଆ ଯିବ ଆଠଟାରେ କିଏ କାହା କଥା ବୁଝିବ।
କଣ ଗୋଟେ ସାଙ୍ଗ ରହୁଛି ତମ ଆଡେ।
ଆମର କଣ କହନି ସବୁ ମାନେ ଏକାଠି। ହେଲେ ରୋଷେଇ ଟା ସମସ୍ତଙ୍କର ଅଲଗା ଠାକୁର ଘର ଏକାଠି ଶଶୁର ଅଛନ୍ତି। ସବୁ ବିଲ ବାଡି ଏକାଠି ଘର ଦ୍ୱାର ଏକାଠି ଦୁଆର ଗୋ ଇଏ ସମସ୍ତେ ପଳେଇମୁ ସେମିତିରେ କିଛି ନାହିଁ। କେବଳ ରୋଷେଇ ସେଇଟା ଅଲଗା ସମସ୍ତଙ୍କ ରୋଜଗାର ସମସ୍ତଙ୍କର। ବୁଝିଲ ତମ ରୋଜଗାର
ହେ ରହିଲେ ଏମିତି ରହିଲେ ଭଲ ନୁହଁ ସମ୍ପର୍କ
ଗୋଟେ ଘରେ ଚଳୁଚୁ ମାନେ ଲାଇନ୍ ବିଲ ଏ ଯେତିକି ଆସିବ ସମସ୍ତେ ଭାଗ କରିକି ଦିଆହବ ଏମିତି ଆଉ।
ହ ହ ଏମିତି ଚଳିଲେ ଭଲ ନା।
ହଁ ନହେଲେ ତିନି ଜଣ ଯାକ ଏକାଠି ବି ଖାଇବା ପିଇବା ବସିବା ସବୁ। ତମର କଣ ଗୋଟେ ସାଉଣ୍ଡ ହଉଛି ଏତେ।
କିଏ ଜଣେ କଲ୍ କରିଚି ଯେ ସେ ଟି
କାଟ ଦେ।
ଏ କରୁଥାନ୍ତୂ କଥା ହେଇସାରେ।
ହଁ ଆଉ ନହେଲେ ନାଇଁ, ତିନି ଜଣ ଯାକ ତିନି ଭଉଣୀ ଭଳିଆ ଚଳୁଛ।
ଓ ହ। ଆଜି ଆଉ କଣ ହେଲେ? ରଖିକି ଦେଇଥିଲେ କଲ କରିବା ପାଇଁ, ଯୋଉ ଏଥିରେ ଏଇ ଆପ ରେ।
ହଅଁ
ମୁଁ ହେରାଙ୍କ କିଛି ଜାଣିନି ନମ୍ୱର୍ ଫମ୍ବର କୁଆଡେ ମୁଁ ଆଉ କରିନି।
ହୁଁ ଆମେ ତ କା ନମ୍ବର ଜାଣିନୁ କାହାକୁ କରିମୁ
ନାଲ୍ ଟୋପି ସେଟା ଏଇ ଆରେ ତମର ରାତିରେ ରୋଷେଇ ନାହିଁ କି, ଦିନରେ ରୋଷେଇ ନାହିଁ।
ନା ତମେ ଛୁଆ ଟିଉସନ କରିବ ନା କଣ।
ଏଇରା ଏବେ ଆସିଲେ ତ ଆଉ।
ହଁ ଆଜି ରୋଷେଇ ବନ୍ଦ୍ ବର୍ଷା ହଉଛି ସବୁଦିନ। କିଏ ଆଉ ରୋଷେଇ କରୁଚି? ଥିଲେ ଘରେ ବି ରୁଟି ଫୁଟି ଦିଟା କରିଦେଇଥାନ୍ତିି। ଆଉ କିଏ କରୁଛି? ସମସ୍ତେ ତ ଯିବେ ମାଛ କୁ କ
ତମ ଯା ହରିକା ସବୁ ଯିବେ।
ହଁ ଆମ ଶଶୁର ଯା ଆଉ ସମସ୍ତେ ଯିବେ।
ସେଇଠି ପାଖରେ କି?
ହଁ ସେଇଥିପାଇଁ ସମସ୍ତେ ଟିକେ ଯିବାକୁ ସୁବିଧା ହ
ତମର କଣ ନିଜର ନା ସାଇ ପଡୁଶି
ଆଁ।
ମୁଁ କହିଲି ନିଜର ନା ସାଇ ପଡୋଶି?
ନାଇଁ ନାଇଁ ଆମର ରିଲେଟିଭ ରିଲେଟିଭରେ ବନ୍ଧୁବାନ୍ଧବ। ହଁ ତାଙ୍କର ଯୋଉ ଆମ ରିଲେଟିଭ ସେ ଆମ ସମ ସ୍ତଙ୍କୁ ଖୋଜିଛନ୍ତି ସମସ୍ତଙ୍କୁ ଡାକିଛନ୍ତି। ସମସ୍ତେ ଆମ ବଡ ଯିଏ ସିଏ ତାଙ୍କର ବ୍ୟବହାର ଆଚାର ସବୁ ନେଇକି ଦେଇକି ଆସିଛନ୍ତି। ସାଙ୍ଖି ବେଳେ ଦେଇଛନ୍ତି।
ତାଙ୍କ ପୁଅ ବ୍ରତ ଘରକୁ ମୁଦି ଦେଇଛନ୍ତି, ବୋହୂକୁ ସାଙ୍ଖୀ ଦେଇଛନ୍ତି। ଆଉ ପେଣ୍ଟ ସାର୍ଟ କପଡା ଗଞ୍ଜି ଚଡ଼ି ସବୁ ଦିଆ ହେଇଛି। ଆମେ ଖାଲି ଭୋଜି ଖାଇବୁ, ପଇସା ଦେଇକି ଆସିବୁ।
ହଁ ଆମର ଏଇଆ କାମ ଖାଲି ଭୋଜି ଖା ପଇସା ଦିଆ ଆସ। ସିଏ ତାଙ୍କର ଯି ବ୍ୟବହାର ଆଚାର ସବୁ ଦେଇଚନ୍ତି। ଆମେ ଖାଲି ଖୁସି ଓପରେ ଯିବୁ ଆଉ। ଆଉ ଭୋଜି ଖାଇବୁ ବୋଉ ମୁହଁ ଚାହିବୁ। ଏରା କଣ କିଲୋ କାହାର ରିଙ୍ଗ ହୋଉଚିନା କଣ।
ଟୁଇ ଏକେ ବାର ବି ନେଇ
ତମେ ଭାଇରସ ଟା କାଟିଦବ ହୁଁ। ଏମିତି ଆଉ।
ସମସ୍ତେ।
ଆମ ଯା ମାନେ ତିନି ଦି ଜଣଙ୍କ। ଆଉ ଆମ ଶଶୁର ଶାଶୁ ଶାଶୁ ନାହାନ୍ତି।
ହଁ ସମସ୍ତେ ଯିବେ ଦେଢଶୁର ଦି ଜଣ ବାଇକ ରେ। ପଳେଇବେ, ବାପା କହୁଥିଲେ ବଡବାପା ଯିବେ ନା ମ ଏତିକି ବାଟକୁ ଯାଉଛି ବର୍ଷା ତାହେଲେ ବଡ଼ଗାଡ଼ିରେ ଯିବେ ଯିବେ କେମିତି ସମସ୍ତେ।
ତମର ଏକାଠି ରହୁଛ ବଢିଆ ଆଉ, ଯୁଆଡେ କାମ ଧନ୍ଦା ଆମର ଯା ଗୋଟେ ଜାଗାରେ ମୁଁ ଗୋଟେ ଜାଗାରେ।
ନାଇଁ ଇଏ ତାଙ୍କର ହ ମୁଁ ମୋର ସଖାଳୁ ଆଜି ପୁଅ ଗଲା ଯୋଉ ସ୍କୁଲ୍ ବୋଲି ଭୋରୁ ଉଠିକି ଯାଇ ଦୁଆର ଓଳେଇ ଦେଲି। ଆମ ବଡ଼ ମଝିଆଣି ଉଠି ନଥିଲେ ତାପରେ ମୁଁ ଘର ଓଳେଇ ସାଇଲି ପରେ ଇଏ ତାପରେ ଉଠିଲେ ତାପରେ ପୁଅକୁ ବାଟେଇକି ମୁଁ ବାସନ କୁସନ ଧୋଇଧୁଆ ଦେଇ କାମ ଛିଡ଼େଇ ଦେଇକି ଆସିଲି। ତାପରେ ଗଲି ସିଏ ତାଙ୍କର ଉଠିକିନା ବଦଳିବୁଦୁଳାକି ସେ ମୋର ରୋଷେଇ ବାସ ଓପରେ ଲାଗିଲି। ଦି ଜଣ ଯାକ ନନା ଯିବେ ସକାଳୁ ସାତଟା ସାଢ଼େ ସାତଟା ଭିତରେ।
ଚିଲିକା ଚିଲି
ସିଏ ତାଙ୍କର ରୋଷେଇ ବାସ କଲେ।
ଦି ଜଣ?
ଝିଅ ଆଜି ସ୍କୁଲ୍ ଗଲାନେଇ ବୋଲି ଟିପିନି ଫିପିନି କିଛି ତାନାଇ କଲିନେଇ ଆମର ବି ତା ସେଠିକି ଦୁଆର ମୁଁହକୁ ଇଟିଲି ଘୁଘୁନି ସେଇଠୁ ଇଟିଲି ଘୁଘୁନି ତାକୁ ଦେଇଦେନି। ଇଏ ତ ସେଇ ଜଳିଖିଆ ଖାଇଦେଲେ ଆଉ କେହି କିଛି ଖାଇନାହାନ୍ତି।
ଆ ଟିହିଗେ
ମୁଁ ମୋର ସେ ଛତୁଆ ଗୁଣ୍ଡ ଟିକେ ପିଇ ଦେଇଥିଲି ତାପରେ ରୁଟି ଥିଲା ସେଇ ପୁଅ ନାଗି ଭଜା ଥିଲା ସେଇ ରୁଟି ଭଜା ଟିକେ ଖାଇଦେଲି।
ଉଁ ହୁଁ। ନିଚେ ତ ଅଛୁ ଆମେ ସେ ନେହିଁ ହୋଗା ତୁମ୍ ଆଜ୍ ଅଭି ଆଚ୍ଛା ରୁକୋ ଆରେ ଅଭି ନେହିଁ ଅନା ସେ ବିପ୍ ନେଇଁ ହୋରା। ତୁମ ଯାଓ ବାହାର ତୁମ୍ହାରା ଯବ୍ ବି ଏସା ହୋ ତୁମର ଏନା ଜବ୍ ତୁମ୍ ହାରୋଗେ।
ତୋଳି ଦିଅନ୍ତି କଁ ଫୁଲଦିଟା ତୋଳି ଦିଅନ୍ତି ଥୋଇଦେଇଥିଏ ସେ ପାଆଛ ଓ ମୁଁ ଗଲେ ଯୋଉ ଦିନ ନ ତୋଳିଥିବେ ମୁଁ ତୋଳି ଧରି ପଳିଆ ଳ କାହାକୁ କଣ ନେଇଥିବ ଆମ ଦୁଆର ମୁହଁରେ ଫୁଲ ଗଛ ଆମ ବାଡ଼ିରେ।
ଏ ଯା ହଉ କିନ୍ତୁ
ହଁ ଦାଣ୍ଡକୁ ଯିବା ପଡିି଼ବନି।
ଉଁ ଆମର ଘର ବାଡ଼ିରେ ଆମର ଅଛି ଗୋଟେ ଟଗର ଗଛ ହେଟାବି ନେଇଯାଆନ୍ତି ଉଁ ମୁଁ କହି ରାଲି ଉଠିକିନା ଆଗେ ଫୁଲ ଅଜ ଦେଇ ଜଲ୍ଦୀ ତୋଳିଦେବି ତାପରେ ଆସିବି ଛୁଆଙ୍କ ପାଇଁ ଟିଫିନ୍ ବନାଏ।
ହୁଁ?
ଜଲ୍ଦୀ ଜଲ୍ଦୀ ଦିଟା ତୋଳି ଦେଇ
ନାଁ ଆମର କେହି ନେବେନେଇ ଆମର ହେଲା ବାଡ଼ି ଏରେ ଆମର ସମସ୍ତଙ୍କର ଅଛି ଫୁଲ ଗଛ ଏଠି ସାଇ ଭିତରେ। ତେଣୁ କେହି ନିଅନ୍ତିନେଇ ଆମର ସେଁ ଯେତୋଳେ ତୋଳିଲେ ଥିବ। ଆଉ ମଝିଆଣି ଯଦି ଦେଖିଲା ତୋଳିବ ବଡ଼ ଯଦି ଫ୍ରୀ ହେଲେ ତୋଳିଲେ ବଡ଼ଟା ଅ ଟିଉସନ୍ କରୁଚନ୍ତି ଛୁଆ। ଏ ସାତ ଆଟଟା ଛୁଆ ଟିଉସନ୍ କରୁଚନ୍ତି।
ଉଁ ହୁଁ।
ଏନ୍ ସାତଟା ଅଳୁ ଛୁଆ ପଳିଆସିବେ ନନାଙ୍କୁ ବିଦା କରିସାରିବେ ତ
ତାଙ୍କର କେତେଟା ପୁଅ ଝିଅ?
ଏଖ ତମେ କେନ୍ତି ଇଅ ସବୁ।
ହୁଁ।
ହଁ ଯେତ
ଆନସ୍ତ ଭିନକ
ଉଁ ଚେ ପ୍ଲାସ୍ ତାକୁ ଖାଇଗଲେଣି। ହଁ ପୁଅଟା ଟେନ୍ଥ ପାସ୍ କରିଚି ଏଥର କଁ କଇଲା କଁ ଡିପ୍ଲୋମା କରିବ।
ହଁ ଅ ତା ଡିପ୍ଲୋମା କରିବ। ଝିଅଟା ପୁରା ମୋଟା ମୋଟି ସୁନ୍ଦରଟେ ଗୋରୀଟେ।
ଟୁପସ୍
ଉଁ ଝିଅଟା ପାଠ ପଢ଼୍ ଉଁ ହୁଁ।
ହୁଁ।
ମଝିଆଣି ଙ୍କର ଦିଟା ପୁଅ।
ହୁଁ, ହୁଁ।
ବଡ଼ର ପୁଅଟେ, ଝିଅଟେ ମଝିଆଣୀର ଦିଟା ପୁଅ ଆଉ ଆମର ପୁଅଟେ, ଝଅଟେ ଆଉ।
ଆଜି କାଲି ତ ସମସ୍ତଙ୍କର ଦି ଦିଟା ପିଲା ଆଉ।
ହଁହେଲେ ହଁ ହ୍ୟାଲୋ। କଣ କୁହନି ଆମର ଟିକେ ମିଶିକି ନା ମୁଁ ଟିକେ ଅମିିଶ ଫମିଶି ହୁଏନି। ହେ ସେ ଯାହା କହିଲେ ମୁଁ ମୋର ସବୁ ମ୍ୟାନେଜ କରିଦିଏ। ହଁ ମ ବଡ଼ ଯା ଗୁରା କହିଚନ୍ତି କୁହନ୍ତୁ ଏରା କିଏ ଶୁଣୁଚି ଆଜି ପର୍ଯ୍ୟନ୍ତ ଆମର ମାନେ କାହା ସହିତ କାହାର ଅ ପ୍ରିୟ ହେଇନି ହଁ ସିଏ ସେଇନା କହିଦେବେ। ସେ ଯଦି ଏଟାକୁ ଏଟା ହଁ ମତେ ମୁଁ କହିବି ଯେ ମତେ ଯୋଉଟା କହିବାର ଅଛି ମୋ ମୁହଁରେ କହେ ସତ ଠିକ କଥା କା କୁ। ମୁଁ କାହିଁକି ସେଇଟା ଭୁଲ କଲି ମୁଁ କହିବି ଆଉ ତମେ ଯଦି ମୋ ପଛଆଡ଼େ କହିବ ମୁଁ ଜାଣିବି କି?
ହୁଁ।
ମୋ ମୁଁହରେ ମତେ କହିଲେ ମୁଁ କିଛି ରିଆକ୍ସନ ଦେବିନି ଯଦି ମୁଁ ପଛଆଡ଼େ କହିବ ମୋ ମୁଣ୍ଡ ଗରମ ହେଇଯିବ ସେଇଥିପାଇଁ ସେ ମତେ ଯାହା କହିବ ମୁହଁରେ କହିବେ ଏଇଟା କଣ ପାଇଁ ଏ ହେଟା କୁ ଇଟା କଲୁ ନା ମୁଁ ଇଟା କର